ହାଲୋ।
ହାଲୋ।
ହଁ ଏଇ
ହଁ ଭାଇ କଣ କରୁଛନ୍ତି? ଆଜ୍ଞା, ଶୁଭସକାଳ ଭାଇ।
ଏ ଟିକେ ଜଳଖିଆ ଟିକେ ଖାଇକି, ଟିକେ ବାହାରକୁ ଟିକେ ଆସିଲେ ଆଉ। ଆପଣ କଣ ହଁ ହଉଛି? ପ୍ରବଳ ବର୍ଷା ଆଉ, ବର୍ଷା ଏବେ ଟିକେ ମାନେ ଟିକେ ଏବେ ଛାଡିଚି। ତ ଟିଫିନ ଟିକେ, ମାନେ ଜଳଖିଆ ଟିକେ ବାହାରକୁ ହଁ, ଆଉ ଆପଣ କଣ ଖାଇଲଣି ନା ନାଇଁ?
ହଁ ଭୋଜି, ଭାଇ ଏବେ ଜଣେ ଦେଇଥିଲେ ତ। ଏ ପୁରି ତରକାରି ଟିକେ ଦେଇଥିଲେ ଖାଇ ଦେଇଛି ଆଉ।
ହଁ ହଁ।
ଜଳିଖିଆ, ଆମର ତ ମେଘ ପକଉଛି ଜୋରିଆ। ଓ, ବାହାରିକି ଯାଇ ହଉନି ଟୋଟାଲି ବାହାରକୁ। ଆମ ଜଳଖିଆ ଆଉ କେମିତି ଖାଇଯିବୁ?
ହଁ ହଁ।
ଜଳଖିଆ ବି ଆମର ବନ୍ଦ ହେଇପାରେ, କାହିଁକି ନା? ମେଘ ପକଉଛି ନା କଲ। କଲ ଆସିଲେ ସିନା ତାଙ୍କର ଖାଇଲେ ବେପାର ହବ, ସିଏ ଯଦି ଖାଲି ଆ ଛାଣିକି ରଖିଥିବେ, ଲସ୍ ହବ ନା।
ହଁ ହଁ ହେଇଯିବ ସାଧା ମାନେ ବର୍ଷା ତ ପ୍ରବଳ ହଉ ଆମ ଅଞ୍ଚଳରେ ମଧ୍ୟ ବର୍ଷା ହଉଛି। ହଁ ଲୋକ ବାକ ମାନେ ହଁ ଆଶା ମାନେ ଟିକେ କମି ଯାଉଛି ବର୍ଷାଟା ଆଉ।
ହଁ।
ହଁ। ସେମତି ହେଲା ଟିକେ ଟିକେ ଆଉ ଇଏ ମାନେ ରେନକୋଟ ଛତା ଏ ସବୁ ଧରିକି ବାହାରେ ଟିକେ ଆସନ୍ତି ଲୋକମାନେ ଆଉ।
ଏ ନାଇଁ ଦେଖନ୍ତୁ ତାପରେ ଏଇ ଏ ଆଜ୍ଞା ଏଇ ପାଗକୁ ଶିକାଶିଖା ପାଗକୁ ରେନିକୋଟ ପିନ୍ଧିକି ଯିବା ଯାହା ତାଠୁ ଘରେ ତୁନ ତାନି ହେଇକି ଘୋଡେଇ ଘାଡେଇ କି ଶୋଇ ପଡିଆ ଭଲ।
ହାଁ ହାଁ ହଁ। ଏଇଟା ତ ଭଲ।
ପାଗ ତ ଦେଖୁନାହାଁନ୍ତି ଏମତି ମେଘ ହଁ ବିଜୁଳି ପକଉଛି ଛାଡୁନି ଟୋଟାଲି ଆଉ ତମ ଟାକୁ କଣ ଟିକେ ଛାଡିଛି ନା କଣ?
ହଁ ଏବେ ଟିକେ ଛାଡିଛି। ମାନେ ରାତି ସମୟରେ ତ ମାନେ ପ୍ରବଳ ବର୍ଷା ହେଇଯାଉଛି ଆଉ। ମାନେ ସଖାଳେ ଟିକେ ମାନେ ଟିକେ ହେଲେ କମ କମ ହଉଛି ଆଉ।
ହଁ ସକାଳେ ଟିକେ ଛାଡିଥିଲା ଏଇ ଖିନା ପିଲା ଗଲା ଛଅଟା ଆସିକି ସେତେବେଳେ ଟିକେ ଛାଡିଥିଲା।
ହଁ।
ପିଲାମାନେ ଆମର ଟିଉସନ ରୁ ଆସିଥିଲେ ନା।
ହଁ ହଁ ନାଇଁ ମାନେ ବର୍ଷା ହେଲେ ମଧ୍ୟ ଭଲ ଆଉ। ଆମର ଚାଷୀ ଫାଷୀ ମାନେ ମାନେ ଚାଷ ବାସ ଏଇ କାମ ପାଇଁ
ସେମାନେ ହଇରାଣ ହେବେନି।
ହଇରାଣ ହେବେ ନାହିଁ।
ଧାନ ମରିଗଲେ ଚାଷୀ ହଇରାଣ କାନ୍ଦିବେ ହେଠୁ। ଆମର ଏ ଧାନ ଚାଷ କରୁଛୁ ନା ତ ମେଘ ତ ଆହୁରି ଅଛି ଧାନ ବି ଛି ହବନି ବି କାଇଁ ନା ଏଇଟା ଏଇ ମାସଟା ତା ଅଗଷ୍ଟ ମାସଟା ଟୋଟାଲ ଖାଲି ବର୍ଷା ଦିନ।
ହଁ ଏଆ ତ ବର୍ଷା ଦିନ ପଳେଇ ଆସିଲାଣି ନା।
ହଁ କାହିଁକି ନା ଅଗଷ୍ଟ ମାସେ ଆମର ଶ୍ରାବଣ ସୋମବାର ପଡୁଛି। ତିନି ତା ତିନି ତାରିଖରେ। ତ ମେଘ ତ ଯେମତି ହେଲେ ପକେଇବ ନା ଭଲ ଭଲ ପାନି କି।
ପକେଇଲେ ଭଲ ନା ଚାଷୀମାନେ ମାନେ ଚାଷ କରିବେ। ଭଲ ମାନେ ଏ ସବୁ ହବ। ମାନେ ଆପଣଙ୍କ ଅଞ୍ଚଳର ମାନେ କଣ କଣ ଏମତି ଚାଷ ହଉଛି?
ଆମ ଅଞ୍ଚଳରେ ଧାନ ଆଉ ଖାଲି ତ ଧାନ ହଉଛି ଆଉ ବିରି ବିରି ହଉନି ଧାନ କେବଳ ଆଉ ବାରି ପଟେ ଯିଏ ଯାହାର ମକା କିମ୍ବା ଆମର ଜହ୍ନି, ଭେଣ୍ଡି, କାକୁଡି, କଖାରୁ କଲରା ଏ ସବୁ ଜିନିଷ ଲଗ
ଘରେ ଖାଇବା ପାଇଁ ନା!
ହଁ ଯିଏ ଯାହା ପସନାଲ ବାରିପଟ ନିଜ ବାରିପଟ କରୁଛନ୍ତି ଆଉ।
ଅ ହଁ। ଆମ୍ ନା ଆମ ଅଞ୍ଚଳରେ ତ ମାନେ ମକା, ଧାନ ଏ ସବୁ ଆଖୁ
ହଁ ଆଖୁ ବି ହୁଏ ଯେ ଆମ ଆମ ଗାଁ ପାଖରେ ଆଉ ଗୋଟେ ଗାଁ ଅଛି ତ ସେଇ ଗାଁରେ ସେ ଲୋକ ଲଗାନ୍ତି ଆମ ଗାଁରେ କେହି ଲଗଉନାହାନ୍ତି ଆଖୁ।
ହଁ ହଁ।
କେବଳ ଖାଲି ଧାନ ହୁଏ ଆଉ।
ହଁ।
ଆପଣଙ୍କ ପଟେ କଣ କଣ ଲାଗେ?
ଆଖୁ ହଁ ଆମ ଅଞ୍ଚଳର ଲାଗେ। ମାନେ ଅଛନ୍ତି ଲୋକମାନେ ହଁ ଲୋକମାନେ ଅ- ଛନ୍ତି ଯୋଉ ଆମର ବି ଗୁଡ଼ ଏସବୁ ତିଆରି କରନ୍ତି ନା ସେଇଠି।
ଆଜ୍ଞା।
ହଁ। ଆଖୁ ଚାଷ କରିଦେଇକି ମାନେ ସେଠି ଗୁଡ଼-ଗୁଡ଼ ସବୁ ମାନେ ସବୁ ତିଆରି କରନ୍ତି ହଁ।
ଆଜ୍ଞା।
ଆଉ ମକା-ମକା, ଆଉ ଧାନ ଏସବୁ ମଧ୍ୟ ହଉଛି ଆଉ।
ହଁ ଆଜ୍ଞା ବିଭିନ୍ନ ଲୋକ ଲଗାଉଛନ୍ତି କରିପାରିଲେ ହେଲା ମେହନ କଥା ଆଉ। ଲୋକ ବାଇଗଣ ଆମର ପନିପରିବା ଜିନିଷ ବି ଲଗଉଛନ୍ତି।
ହଁ ତା ମଧ୍ୟ ଲଗଉଛନ୍ତି।
କରିବା ଟି ମେନ୍ କଥା ହେଲା ନହେଲେ କିଛି ଅସୁବିଧା ନାହିଁ।
ହଁ, ମାନେ ପାଣି ଟିକେ ମାନେ ଜଳ ଟିକେ ସୁବିଧା ହେଇଗଲା ହଁ। ସୁବିଧା ହେଇଗଲା ମାନେ ସବୁ ଚାଷ ଯାକ କରିବା ପାଇଁ। ସୁବିଧା ହଁ ଭଲ ହବ। ।
ଆଉ ଆପଣଙ୍କ ଦେହ ଭଲ ଅଛି?
ହଁ ଭାଇ ଦେହ ତ ପୁରା ଭଲ ଅଛି। ଆପଣ?
ହଁ ମୋ ଦେହ ବି ଭାଇ ଭଲ ଅଛି।
ହଁ। ଆଉ ଏଇ ବର୍ଷା ପାଇଁ ତ ହଁ ଘରେ ସମସ୍ତେ ଭଲ? ଆପଣଙ୍କର ସବୁ ଭଲ ପୁରା?
ଆଜ୍ଞା ଆଜ୍ଞା। ଆମ ଘରେ ବି ଭଲ ଅଛ
ହଁ। ଆଉ ଭାଇ ଏଇ ମାନେ ଏଇ ବର୍ଷ ମାନେ ଏମିତି କୋଉଠି ଏମିତି ଯୋଉ ତୀର୍ଥ ର୍ଥ ସ୍ଥାନ ଏମିତି କଉଠି ବୁଲିବାକୁ ଯାଇଥିଲେ ନା ନାଇଁ?
ନାଇଁ ଆଜ୍ଞା ଯାଇନି। ଏଇଆ ଅସୁବିଧା ହେଲା ତ ଯାଇନି, ରଥଯାତ୍ରା ଯିବି ବୋଲି ଭାବିଛିି ପୁରୀ।
ହଁ -ହଁ -ହଁ ପୁରୀ ହଁ ପୁରୀ ଯାଆନ୍ତୁ।
ରଥଯାତ୍ରା ଆମର ଅଛି ତ।
ହଁ ହଁ।
ଆଉ ରଥଯାତ୍ର ଟା ଆଉ ଯିବି ବୋଲି ।
ହଁ -ହଁ।
ଯେ ସେଦିନ ଆମ ବଡ଼ ଭାଇ ଜଣେ ହେବେ ତାଙ୍କର ଘର ପ୍ରତିଷ୍ଠା ହବ। ଦେଖିବା କଣ କରିବା ଆଉ। ସିଏ କହୁଛନ୍ତି ଯାଆନି ରହିଯା ଟିକେ। ଭୋଜି - ଫୋଜି କରିବେ ତାଙ୍କର ଟିକେ ସାହାଯ୍ୟ କରିବାକୁ ତ।
ହଁ- ହଁ ମାନେ ସେଟାକୁ ଯିବ।
ଆଜ୍ଞା, ମୁଁ କହିଲି କୋଉ ବର୍ଷ ଯାଇ ହଉନି ତ ଏଇ ବର୍ଷ ଯାଇଥିଲେ ହେଇ ଥାଆନ୍ତା। ସେ ବାଧ୍ୟ କରିକିଇଏ କରୁଛନ୍ତି। ମୁଁ ହଁ କହିଲି ଦେଖିବା ଆଉ ଦେଖା ।
ହଁ ହଁ। । ବୁଲିକି ଆସିବେ ମାନେ ଭଗବାନଙ୍କୁ ଦର୍ଶନ କରିକି ଆସିବେ ଆଉ।
ଆପଣ ଯାଇଛନ୍ତି ନା ନାଇଁ ?
ହଁ ମୁଁ ଯାଇଛି ଅ ମାନେ ଗୋଟେ ଥର ଯାଇଛି ପୁରୀକୁ।
ଆଜ୍ଞା
ହଁ ମାନେ ଏମିତି ମାନେ ରଥଯାତ୍ରା ସମୟରେ ଯାଇ ନାହିଁ। ଏମିତି ଯୋଉ ଆମର ଏମିତି ନ ମାନେ ନର୍ମ ନର୍ମାଲ ଦିନରେ ଯାଇଛି ଆଉ। ହଁ ଆମ ପୁରୀରେ ତ ପୁରା ମାନେ ନର୍ମାଲ ଦିନରେ ଗଲେ ମଧ୍ୟ ତ ମାନେ ବହୁତ ଭିଡ଼ ଥାଉଛି ନା।
ଆଜ୍ଞା
ହଁ
ଭିଡ଼ ତ ଦିନ ରାତି ଏବେ ତ ଆଜ୍ଞା ଏବେ ପ୍ରବଳ ଭିଡ଼ ଏବେ ମେଘ ଚମକ ବି ଗହଳି ଥିବେ ନାଇଁ କିଏ ଆଣି କହିହଉନି ଏମିତି। କାହିଁକି ନା ବର୍ଷା ପକଉଛି କେହି କୁଆଡ଼େ ଆସି ପାରୁନି ତଥାପି ଆସୁଛନ୍ତି ତ ଲୋକ ବାହାରୁ ବି ବାହାରେ ଆସିଲେ ସିଏ ବି ତାଙ୍କୁ ଅଟୋ ସେଠୁ ସୁଵିଧା ହେଇଯାଉଚି ତାପରେ ରେ ଛତ ଧଇଲେ ଅସୁବିଧା ଆଉ କିଛି ନାହିଁ ତଥାପି ଯାହା ହା ବିଜେ ଗହଳି ଥିବ ମେନ ଓଦା ହେଇକି ଟିକେ ଓଦା ଟିକେ ହବ ଭିତରୁ ଗଲା ଆସିକି ଆଉ।
ହଁ
ଆମେ ଯାଇଥିଲୁ ଆର ବର୍ଷକୁ ତ ଏଇ ଟାଇମ ଏକା ଜଷ୍ଟ ଭିତରକୁ ପଶିଛୁ।
ହଁ ଉଁ ହୁଁ ଆଉ ବର୍ଷା ମାନେ ବର୍ଷା ଦିନରେ ଟିକେ ଏଇଟା ଟିକେ ଆଉ ଅସୁବିଧା ରହିବ ଆଉ।
ଆଜ୍ଞା।
ଉଁହୁଁ
ତାହେଲେ ଆପଣ ଜଳଖିଆ ଖାଇଛନ୍ତି ନାଇଁ କି।
ହଁ ଜଳଖିଆ ଟିକେ ଖାଇଛି ଆଉ। ମାନେ ଘରେ ତ ପ୍ରାୟ ଟାଇମ ରେ ଖାଇଥାଉଚି ଆଜି ଟିକେ ବାହାରକୁ ଟିକେ ଖାଇଦେଲି ଆଉ ଟିକେ ମାନେ ବର୍ଷା ଟିକେ କମିଗଳାରୁ ସାଙ୍ଗ ସାଙ୍ଗରେ ଯାଇକି ଟିକେ ଖାଇଦେଲି।
ଆଜ୍ଞା
ବର୍ଷାାରେ ତ କୁଆଡ଼େ ଯାଇ ହଉନି ଘରେ ଖାଲି ରହିଯାଇକି। ଆଉ ଆପଣଙ୍କ ଅଞ୍ଚଳରେ ମାନେ ଏମିତି ବୁଲିବା ପାଇଁ ଆଉ କଣ କଣ ଏମିତି ପ୍ରସିଦ୍ଧ ଜାଗା ଯାକ ଅଛି।
ଆମ ଗୋଟେ ଅଛି ରାମ ରାମ ମନ୍ଦିର ଅଛି। ଆଉ ନୀଳମାଧବ ଅଛି।
ହଁ ହଁ ଆମର ଏଇ ମାନେ ଏଇଠି ମଧ୍ୟ
ନା ଦେବି ଅଛନ୍ତି ଆଉ।
ହଁ ହ ଆମର ଏପଟେ ମାନେ ବୁଲିବା ପାଇଁ ଜଳପ୍ରପାତ ଯାକ ମାନେ ବହୁତ ଅଛି।
ଝରଣା ଗୁଡ଼ିକ।
ହଁ ଝରଣା ଏଇ ୱାଟରଫଲ ଯାକ ମାନେ ବହୁତ ମାନେ ବୁଲିବା ପାଇଁ ଭଲ ଲାଗେ ଆଉ।
ଆପଣ ଯାଉଛନ୍ତି ନା ନାଇଁ ୱାଟର ଫଲଟିକି ଝରଣା
ହଁ ହଁ ହଁ ମାନେ ଯାଇ ବୁଲିବାକୁ ଯାଉଛି ତ ଆଉ ମାସକୁ ଥରେ।
ଆମର ଏଠି ଅଛି ଯେ ବହୁତ ବାଟ ହେଇଯାଉଛି। ଗୋଟେ ପଟେ ଅଛି ଚାଳିଶ କିଲୋମିଟର ହେଇଯାଉଛି। ଆଉ ଗୋଟେ ପଚାଶ କିଲୋମିଟର ହେଇଯାଉଛି। ବୁଲି ବୁଲି ଟିକେ ଯିବାକୁ ପଡୁଛି।
ହଁ ହଁ ଆମ ଅଞ୍ଚଳର ମଧ୍ୟ ଏମିତି ଅଶିଏ ନବେ ସେମିତି ମାନେ କିଲୋମିଟର ଥାଉଛି ଗୋଟେ ଗୋଟେ ପାଖରେ ଅଛି। ଗୋଟେ ଗୋଟେ ଦୂର ମାନେ ଗଲା ଜାଗାରେ ଆଉ ଥରେ ମାନେ ଦେଖି ସାରିଲୁଣି ନା ତ ଯାଇ ହବ ନାହିଁ।
ଆଉ ଗୋଟେ ନୂଆ ଜାଗା ବୁଲିବାକୁ ଭଲ ଲାଗିବ ଆଉ।
ହଁ। ହଉ ଭାଇ ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା ଆଉ।
ଆଜ୍ଞା ଆଜ୍ଞା।
ହଉ ରଖୁଛି।
ଆଜ୍ଞା।
ଠିକ୍ ଅଛି।